ହଁ ମ୍ୟାଡାମ କଣ କରୁଛନ୍ତି ଏବେ?
ମ୍ୟାଡ଼ାମ ମୁଁ ଏବେ ଜଷ୍ଟ ପୋଡ଼ପିଠା ଖାଇକି ଆସିଲି ଆଉ।
ତମର କଣ ରଜରେ ପୋଡ ପିଠା ହେଇନଥିଲା କି?
ନାଇଁ ରଜରେ ପୋଡପିଠା ହେଇନଥିଲା କିନ୍ତୁ ଆଜି ପୋଡପିଠା ହେଲା ଆପଣ ଯଦି କହିବେ ମୁଁ ଆପଣଙ୍କୁ ସେୟାର କରିବି କି ମୁଁ କେମିତି ପୋଡପିଠା ପ୍ରସ୍ତୁତ କଲି।
ଆ ଟିକେ କହିବେ? କେମିତି ମାନେ ଚୁଲିରେ କରିଛନ୍ତି ନା ମାନେ ପ୍ରେସରରେ କରିଛନ୍ତି କେମିତି କଣ କରିଛନ୍ତି?
ନାଇଁ ପୋଡ଼ପିଠା ବନେଇବା ପାଇଁ କଣ କଣ ଆବଶ୍ୟକ ସାମଗ୍ରୀ ଦରକାର ମୁଁ କେମିତି ପ୍ରସ୍ ତ କଲି ମୁଁ ଆପଣ ମାନ ଆପଣଙ୍କୁ ଜଣାଉଛି। ଆପଣ ଶୁଣିବେ ତ?
ହଁ ମ୍ୟାଡ଼ାମ କୁହନ୍ତିୁ ଶୁଣିବି।
ପ୍ର ପୋଡ଼ ପିଠା ମୁଁ ଚୁଲିରେ ବନେଇଲି ଆଜି ବନେଇଲି ଏମିତି ମୁ ଆପଣଙ୍କୁ କହୁଛି ଆପଣ ଶୁଣନ୍ତୁ ଫାଷ୍ଟ ଆମେ ଆ ପୋଡପିଠା ପ୍ରସ୍ତୁତ କରିବା ପାଇଁ ଆଗରୁ ଚାଉଳକୁ ବ ବତୁରେଇକି ରଖିଥିବା
ଆଜ୍ଞା।
ଚାଉଳ ବତୁରେଇକି ରଖି ସାରିବା ଚାଉଳକୁ ଶୁଖେଇଦବା ଚାଉଳ ଶୁଖି ହେଇ ସାରିଲା ପରେ ତାକୁ କୁ ଆମେ ଗ୍ରାଇଣ୍ଡରରେ କି ଆପଣଙ୍କ ପାଖେ ଶିଳ ଅଛି ଗ୍ରାଇଣ୍ଡର ଅଛି ଆପଣଙ୍କ ପାଖେ ଯାହାବି ଅଛି ବା ଗ୍ରାଇ ଯୋଉ ଚାଉଳ ଚୁନାକୁ ଆମେ ଚୁନା କରିପାରିବା। କି ଆପଣ ଆପଣଙ୍କ ଘର ପାଖର କଳରେ ଦେଇକି ବି ଚାଉଳ ଚୁନା କୁ ଚୁନା କରିପାରିବେ ସେଇ ପ୍ରଣାଳୀରେ ମୁଁ ମୋ ପାଖେ ଗ୍ରାଇଣ୍ଡର ଯେହେତୁ ଉପଲବ୍ଧ ଅଛି ସେଥିପାଇଁ ମୁଁ ଗ୍ରାଇଣ୍ଡର ରେ ଚୂନାକୁ ଚୁରି ଦେଲି ଚୁନା କୁ ଚୁରି ସାରିଲା ପରେ ଆମେ ଚୁଲି ବସେଇକି ପାଣି ଗରମ କରିବା ଯେତିକି ଚାଉଳ ମନେ କର ମୁଁ କିଲେ ଚାଉଳ ନେଇଛି ତା ପାଇଁ ଆବଶ୍ୟକ କିଲେ ଗୁଡ ତା ପାଇଁ ଆବଶ୍ୟକ କ ଦି କସ୍ ଅଢେଇ କଂସା ପାଣି ଆଉ ଦେଢ଼ ଯୁ ଯୋଉ ଅଢେଇ କଂସା ପାଣିରୁ ପାଣି ଫୁଟି ଫୁଟିକା ମରିବ ଦିକଂସା ପାଣି ଧିରେ ପାଣି ଯେତେବେଳେ ଫୁଟିବ ସେ ତେବେଳେ ଆପଣ ତେଜପତ୍ର ଅଦା ଆଉ ହୁଁ ଯୋଉ ଆମର ତେଜପତ୍ର ଅଦା କାଜୁ କିସମିସ୍ ଆପଣ ଯାହା ବି ଡ୍ରାଏ ଫ୍ରୁଟସ୍ ଆଡ କରିପାରିବେ ସେଥିରେ ଯେତେ ସବୁ ଆଡ କରିକି ତା ଦେହରେ ଆପଣ ପାଣି ଯେତେବେଳେ ଫୁଟିବ ହେତେଲେ ଲୁଣ ଯାହାବି ଆମର ଆବଶ୍ୟକ ସାମଗ୍ରୀ ଅଛି ଲୁଣ ଗୁଡ ଆଉ ସବୁ ପକେଇକି ଫୁଟିବ ସେଥିରେ ଫୁଟି ସାରିଲା ପରେ ଆପ ଆପଣ ସେଥିରେ ନଡ଼ିଆ କୋରା ଦେଇପାରନ୍ତି। ନଡ଼ିଆ କୋରା କୁ କରିକି ଦେଲେ ବି ତାର ଟେଷ୍ଟ ଆହୁରି ଆସିବ ନଡିଆ କୋରାକୁ କରିକି ତା ଦେହରେ ପକେଇ ପକେଇଦେବେ କୋରା ହେ ପ ସେ ଫୁ ଟି ସାରିଲା ପରେ ପାଣିଟିକୁ ତା ଦେହରେ ଆମେ ରଖିଥିବା ଉଁ ଚୁନା କୁ ଆଡ୍ କରିବା। ଚୁନା କ ଆଡ କରି ତାକୁ ଭଲସେ ଫେଣ୍ଟିବାକୁ ଲାଗିବ ଯେମତି ସବୁ ଜିନିଷ ସାଙ୍ଗରେ ସବୁ ଜିନିଷ ମିଶିଯିବ। ମିଶିଗଲା ପରେ ଆମ ପୋଡପିଠା କରିବା ପାଇଁ ଆମକୁ ଗୋଟେ ପଲଉ ଆବଶ୍ୟକ ପଲଉ ହୁ ହୋଉ ଆପ ଆପଣ ଯୋଉଥିରେ କରିପାରିବେ ଆପଣଙ୍କ ଘରେ ଯାହା ଥିବ ସେଇ ଜିନିଷରେ ଆପଣ କଦଳୀ ପତ୍ର ହଉ ବା ଯୋଉ ଯୋଉଟା ଆପଣଙ୍କୁ ସୁବିଧା ହବ ଆଉ ସେଇ ପତ୍ର ଥୋଇବେ ଥୋଇକି ଗୁଆ ଘିଅ ମାରିଲେ ତା ଟେ ଟେଷ୍ଟ ଟା ବେଶୀ ଭଲ ଆସିବ ଗୁଆଘିଅ ଆପଣ ତା ଦିହରେ ମାରିଦେବେ କଦଳୀପତ୍ର ଦିହେରେ।
ଘିଅ ମାରିଶାଇଲା ପରେ ଜନ୍ତି ଥିବା ନାକୁ। ତାଟିଆ କୁ ପ୍ରେସ ପ୍ରେସ୍ କରି ହାତରେ ଦାବିବେ ଯେମିତି ସବୁଆଡେ ମିଶିଯିବ। ଚୁନା ଟା। ତା ପରେ ତା ଦିହରେ ଏ ନଡିଆ ଯୋଉ ନଡିଆ କଟା ହେଇକି ଥିବ। ତା ଦିହରେ ଦେଇପାରିବେ ସଜେଇବା ପାଇଁ। ଦେଇଦେବେ ଆଉ ତାପରେ ଘିଅ ମାରିକି ଚୁଲିରେ ପଲଉଟାକୁ ଥୋଇଦେବେ ପଲଉ ତଳେ ଥୋଇ ସାରିଲା ପରେ ଚୁଲି ତଳେ ନିଆଁ ଜଳୁଥିବ ନିଆଁ ଆଣିକି ଟଙ୍କା ସାହାଯ୍ୟରେ ହଉ କି ଆମର ନିଆଁ କାଢିବା ପାଇଁ ଯାହାବି ଆବଶ୍ୟକ ଜିନିଷ ଅଛି ତା ସାହାଯ୍ୟରେ କାଢି କି ଆପଣ ଚୁଲି ଉପ ଉଁ ଯୋଉ କଦଳୀ ପତ୍ର ଆମେ ଘୋଡେଇଥିବା ତା ଉପରେ ଦବା ଯାହାକି ତଳୁସିଏ ପୋଡି ହବ ପିଠା ଟା ଉପରୁ ପୋଡି ହବ। ଦି ତିନି ମାନେ ଦି ତିନି ଥର ଏମତ୍ ସେମିତି ନିଆଁ କାଢିକି ତାପରେ ଥୋଇବା ପୋଡି ହେଇ ସାରିଲା ପରେ ଦି ତିନି ଘଣ୍ଟା ଛାଡି ସା ଦବା ପିଠା ଥଣ୍ଡା ହେଇଗଲା ପରେ ତାକୁ ଆମ୍ ଆମେ କାଟିକି ଖାଇପାରିବା ଏଇଟା ହଉଚି ପୋଡ ପିଠା ବନେଇବା ପ୍ରଣାଳୀ ଆପଣ ଚୁଲି ରେ ବନେଇ ପାରିବେ ଗ୍ୟାସ ରେ ବନେଇ ପାରିଲେ କ୍ଷୀର ପୋଡ ପିଠା ହଉ କି ଯାହା ବି ହଉ ଆପଣ ପ୍ରେସର କୁକରରେ ମଧ୍ୟ ବନେଇ ପାରିବେ।
ଆଜ୍ଞା।
ଆପଣ କେବେ ପୋଡପିଠା ଘରେ ବନେଇଛନ୍ତି?
ଉଁ ମ୍ୟାଡ଼ାମ ମୁଁ ତ କେବେ ଚାଉଳରେ ଏମିତି ଜନ୍ତି କିି କରିନି। କିନ୍ତୁ ବିରି ଆଉ ଚାଉଳ ଯୋଉ ଗ୍ରାଇଡିଙ୍ଗ କରିକି ଯେମିତି କରନ୍ତି ପ୍ରେସର କୁକର ରେ ମୁଁ ସେମିତି କରିଛି।
ସେମିତି ପୋଡପିଠା କେମିତି ବନାନ୍ତି ମତେ ଟିକେ ପ୍ରଣାଳୀରେ ଆପଣ ବୁଝାନ୍ତୁ।
ଏମିତି ସିଏ କଣ ବିରି ଚାଉଳ ଘଣ୍ଟାଏ ଆଗରୁୁ ଆଗ ଭିଜେଇ ଦେବେ। ଜେମ୍ ଯେ ଯେତେ ଯେତିକି ବିରି ନେବେ ସେତିି ଟିକେ ବିରି ଟିକେ ଚାଉଳ କମ୍ ନେଲେ ବିରି ଟିକେ ଅଧିକ ନେବେ କାହିଁକିନା ଟିକେ। ପିଠା ଟିକେ ନରମ ହବ। ସେମିତି ତାକୁ ଘଣ୍ଟାଟେ ଭିଜେଇବେ ତାକୁ ଗ୍ରାଇଣ୍ଡିଂ କରିବେ ଗ୍ଗ୍ରାଇଣ୍ଡିଂ କରିକି। ତା ଦେହରେ ସବୁ ଚିନି ପକେଇବେ। ତାପରେ ଗୁଡ ପକାନ୍ତୁ କି ଚିନି ତମ ହିସାବରେ।
କେତିକି ଚାଉଳ କେତିକି ବିରି ନବା ଆବଶ୍ୟକ।
ଯଦି ଦି ଗ୍ଲାସ ଯଦି ଦି ଗ୍ଲାସ ଚାଉଳ ନେଲେ। ତାହେଲେ ଗ୍ଲାସେ ଗ୍ଲାସଠୁ ଅଧିକା ଟିକେ ବିରି ନବାକୁ ପଡିବ ଟିକେ ଅଧିକା ବିରି ଦେଲେ ଟିକେ। ଟିକେ ଭଲ ଟିକେ ନରମ ହବ ଟିକେ ପିଠା ଟା ଖାଇବାକୁ ହି ଭଲ ଲାଗିବ ପାଟିକି। ଆଉ ତାକୁ ଭିଜେଇକି ବାଟି ଦେବେ ତାପରେ ନଡିଆକୁ ପିସ୍ ପିସ୍ କରି କାଟିଥିବେ। କାଜୁ, କିସମିସ, ପେସ୍ତା ଯାହା ତମେ ପକେଇ ପାରିବ। ସବୁ ପକେଇକି ତା ଦେହରେ ହଁ ହଁ ହଁ ହଁ ସବୁ ତା ଦେହରେ ଦେଇ। ଦେଇପାରିବ ଦେଇ ଦେଇପାରି ତା ଦେହରେ ଯୋଉ ଇଏ ଚିନି ଟିକେ ପକେଇ ତାଙ୍କୁ ଫେଣ୍ଟିକି। ତାକୁ ତଳେ ଯୋଉ ପ୍ରେସର କୁକର ରେ ଘିଅ ମାରି। ଦେବେ ଘିଅ ମାରିଦବ ତାକୁ ସେ ତାକୁ ସବୁ ପକେଇ ଦେବେ ପକେଇ ଦେଇ ସାରିଲା ତା। ତାପରେ ଯଦି କିଛିଟା ରଖିଥିବେ ଅଲଗା ସଜେଇବା ପାଇଁ ଚେରି ହଉ କି କଟା। ଆ ଉଁଗୁଁ ଇଏ କଣ କହିଲେ ଉଁ। କଟା ନଡିଆ ହଉ ଚେରି, କାଜୁ ପୁଣି ଆଉ ଟିକେ ଅଳ୍ପ କିଛି ରଖିବେ ତାପରେ ଟିକେ। ସଜେଇବା ପାଇଁ ସଜେଇଲେ କେତେ ସୁନ୍ଦର ଟିକେ ଦେଖାଯାଏ ପିଠାଟା।
ଓହୋ ଆଖି କି ସୁନ୍ଦର ଦେଖାଯିବା ଭଳି ବା ଆମେ ସଜେଇ ପାରିବା।
ଆଜ୍ଞା ହଁ ଦେଇଦେଇକି ପ୍ରେସର କୁକର କୁ ସିମ ରେ ବସେଇଦେବେ। ବସେଇକି ଘଣ୍ଟେ ହଉ କି ଦେଢ ଘଣ୍ଟା ସିମ୍ ରେ ବସେଇଦବେ ସିଟି ଟା କାଢିଦେବେ ସିଟି ଟା କାଢିଦେବେ।
ଓକେ।
କାଢିଦେବେ କାଢିଦେଇ କିନ୍ତୁ ବସେଇବେ। ଘୋଡ଼ଣୀ ଦେଇଦେଇ ବସେଇବେ ତାପରେ ଦେଖିବେ ଆରାମସେ ପିଠାଟା ଭଲସେ ହେଇଯାଇଥିବ। ପିଠାଟା ଖାଇଲେ ପାଟକୁ ବି ଭଲ ଲାଗିବ, ମୁଁ ଏମିତି ହିଁ ବନେଇଛି କେବେ ଚୁଲିରେ ମୁଁ ଜାଣିଚି ଅବଶ୍ୟ କାଇଁ ମୁଁ ଚୁଲିରେ ବନେଇନେଇ।
ପ୍ରେସର୍ କୁକରରେ ବିରି ଇଏ ପୋଡପିଠା। ତା ତଳ ପଟ ସାଇଜ ପୋଡି ହବ ନା ତା ଉପର ପଟ ସାଇଜ
ତ ତଳ ପୋଡିହବ ଓପ ଓପର ଟା ପୋଡି ଏତେ ପୋଡିବନି ବ୍ରାଉନ୍ କଲର ଟିକେ ଆସିବ। ଉପରେ ଯେମତି ଚୁଲିରେ ଯେମିତି ନାଲି ପୁରା ହେଇଯିବ, ସେମିତି ହବନି।
ଆପଣ ଯଦି ପିଠାଟାକୁ ଲେଉଟେଇ ଦେବେ ଆଉ ପଇଁଚାଳିଶ ମିନିଟ ରଖିଦେବେ, ମତେ ଲାଗୁଚି ପୋଡି ହେଇପାରେ।
ପିଠାଟା ଉପରେ ସେ ସିଝି ଯାଇଥିବ କିନ୍ତୁ ଆଉ ନୋଉଟେଇଆ କିଛି ଦରକାର ନାହିଁ।
ନାଇଁ ଏମ୍ ଏବେ ବି ମୁଁ ଗୋଟେ ଦେଖୁଥିଲି ମାନେ ଆମ ଘର ପା ଖରେ ଦିଦି ଜଣେ ବନଉଥିଲେ, ସେ ବନେଇ ସିଲେ ତା ଓଲ ତାକୁ ପିଠାଟାକୁ ଓଲଟେଇ ଦେଇକି ଆଉ ଦଶ ପନ୍ଦର ମିନିଟ୍ ଖଣ୍ଡେ ଗ୍ୟାସ୍ ଅ ଲୋ ଫ୍ଲେମ ରେ କି ହାଇ ଫ୍ଲେମରେ ଦେଇକି ତାକୁ ରଖିଦେଲେ ତା ଉପର ପଟ ତା ସାଇଟ ବହୁତ କ୍ରଞ୍ଚି ଟାଇପର ହେଇଯିବ। ଖାଇଆ ପାଇଁ ବି ଟେଷ୍ଟ ଲାଗିବ, ଆପଣ ଏମିତି ବି ବନେଇ ପାରିବେ।
ହଁ ହଁ ଏମିତି ବି ହବ ସେମିତି ମୁଁ ସେ ମତି ବନେଇଛି ତ ସେଥିପାଇଁ ମୁଁ ଆପଣଙ୍କୁ ଏମିତି ହିଁ କହିଲି, ଆଉ ସେମିତି କଲେ ବି ସେମିତି ପିଠାଟା ଦେଖିବାକୁ ସୁନ୍ଦର ବି ଦେଖାଯିବ ଖାଇବାକୁ ଟିକେ ପାଟିକି ଭଲ ଲାଗିବ, ନାଲି ନାଲି ଉପରେ ବ୍ରାଉନ୍ କଳ ହେଇ ପୋ ଟିକେ ପୋଡେ ପୋଡ ହେଇଯାଇଥିବ, ଭଲ ଲାଗିବ ପା
ହଉ ମୁଁ ଏଇ ଷ୍ଟାଇଲ ରେ ବନେଇକି ଦିନେ ଖାଇବି ଆଉ କେମିତି ଲାଗିଲା ଆପଣଙ୍କୁ ମୋ ମତାମତ ଜଣେଇବି ଆପଣ ବି ମୁଁ ଯେ ଯୋଉ ପ୍ରସ୍ତୁତି ପ୍ରଣାଳୀ ଆପଣଙ୍କୁ ବତେଇଲି ଆପଣ ସେଇ ପ୍ର ପ୍ରସ୍ତୁତି ପ୍ରଣାଳୀରେ ପୋଡପିଠା ବନେଇ ଖାଆନ୍ତୁ, ପୋଡପିଠା କିପରି ଲାଗିଲା ମତେ ନି ଶ୍ଚିନ୍ତ ଜଣାଇବେ ଏବେ ମୁଁ ଆପଣଙ୍କୁ ମୁଁ ସନ୍ଧ୍ୟାବେଳେ କଣ ଖାଇଥିଲି କଣ କରିଥିଲି ଆପଣଙ୍କୁ ଜଣାଇଲି, ଆ ପଣ ସନ୍ଧ୍ୟାବେଳେ କଣ ରୋଷେଇ କରିଛନ୍ତି ଆପଣଙ୍କ ପରିବାର ଲୋକ ଖାଇଛନ୍ତି କେମିତି ଖାଇଛନ୍ତି କିପରି ବନେଇଛନ୍ତି ଆପଣଙ୍କ ପ୍ରସ୍ତୁତି ପ୍ରଣାଳୀ ମତେ କୁହନ୍ତୁ ମୁଁ ଟିକେ ଶୁଣିଆକୁ ଇଚ୍ଛୁକ ଅଛି।
ଅଁ ସନ୍ଧ୍ୟାରେ ଝିଅ ଯେହେତୁ ଗଲା ଆ ଟି-ଟି-ଟିଉସନ୍ ସ ସନ୍ ଚାରିଟାରୁ ସାଢେ ଚାରିଟା ସେ ସ୍କୁଲ ଆସିଲା ଆଉ ଯେହେତୁ ଖାଇକି ସେ ଯିବନି। ସେ ହର୍ଲିକ୍ସ ପି ଗଲା ତାପରେ ଆମର ଶାଶୂ ଅଛନ୍ତି, ଶାଶୂ ତାଙ୍କର ଚାହା ଟିକେ ବିସ୍କିଟ, ଟିକେ ସେଉ ମୁଡି ସିଏ ଏମତି ପକେଇି ଖାଇଲେ ସିଏ ଆଉ ସନ୍ଧ୍ୟାରେ ଆଉକିଛି ଖାଆନ୍ତିିନି ଏଇସବୁ ଖାଆନ୍ତି, ପୁଅ ଟିକେ ଛତୁଆ ଖାଇବ ତାପରେ ଆମ ମୋ ସ୍ଵାମୀ ଟିକେ ଖାଇବେ, ସିଏ ଟିକେ ଖାଇଲେ ଆଉ ମୁଁ ଟିକେ ଚାହା ପିଇଲି। ଏମତି ଆଉ ସନ୍ଧ୍ୟାବେଳେ ଟିକେ ଏମିତି ଆମର
ତୁଆ ଘରେ ବନେଇଥିଲେ ନା କିଣିକି ଆଣିଥିଲେ?
ନାଇଁ ନାଇଁ ମୁଁ ପୁଅର ଛତୁଆ ସବୁଦିନେ
ହଁ ଛତୁଆ ଆପଣ କିପରି ବନେଇଛନ୍ତି ମତେ କୁହନ୍ତୁ? ମୁଁ କହିଲି କି ଆପଣଙ୍କ ଘରେ ସନ୍ଧ୍ୟା ବେଳେ ଯିଏ ଯାହା ଖାଆନ୍ତି ଆପଣ କିପରି ପ୍ରସ୍ତୁତ କରନ୍ତି ସେଇ ପ୍ରଣାଳୀ ଟା ମତେ କହିବେ ତ ଛତୁଆ ଆପଣ କିପରି ବନେଇଲେ ମତେ ସେ ପ୍ରଣାଳୀ ଟା କୁହନ୍ତୁ?
ହଁ ହଉ ହଉ ଠିକ ଅଛି ମ୍ୟାଡାାମ ଆଉ ଛତୁଆ ଟା କଣ କି ପୁଅ ଯେହେତୁ ମୋର ଚାରି ପାଞ୍ଚ ବର୍ଷ ର ସେ ସବୁଦିନେ ତାର ଛତୁଆ ହିଁ ତାର ଟିକେ ଭଲ ଲାଗେ ତାକୁ ଖାଇଆ ପାଇଁ ମୁଁ ସବୁଦିନେ ଘରେ ହିଁ ତିଆରି କରେ। ଘରେ କଣ ତିଆରି କରେ କିି ତା ଦେହରେ ଚୁଡା, ତାପରେ କାଜୁ ଏସ୍ତା ଏଇଠୁ ଇଏ କଁ ଯୋଉ ବାଦାମ ନେଇପାରିବେ ଆଉ ଅକ୍ରୋଟ ନେଇପାରିବେ, ସବୁ ବୁଟ ନେଇପାରିବେ, ଯେ ତୁ ଏନା ଗହମ ମିଳୁନେଇ ମୁଁ ଏନା ଗହମ ପକଉନାଇ। ଗହମ ପ ପକଉନି କାହିଁକି ନା ଗହମ ଟିକେ ମିଳୁନି ନା ସେଥିପାଇଁ ମୁଁ ଗହମ ପ ପକେଇ ପାରୁନି ଆଉ ବୁଟ ଟା ଖାଲି ପକଉଚି ଆଉ ହଁ ଏମ ପକେଇକି ମୁଁ ସବୁ ଭଜା ଭଜି କରିଦିଏ ସବୁ, ଭଜା ସବୁ ଭା ସାରିଲା ପରେ ତାକୁ ଗ୍ରାଇଡିଙ୍ଗ କରିକି ଫି ଯେ ଯେ ପୁଅ ଛୋଟ ଥିଲାବେଳେ ମୁଁ ତାକୁ ଚଲେଇ ଦିଏ, କିନ୍ତୁ ଚଲାରେ ଏବେ ଆଉ ଚଲଉନି।
ତା ଦେହରେ ଆମେ ଗୁଜୁରାତି ଆଡ କରିପାରିବା?
ଗୁ ଯଦି ପୁଅ ଟିକେ ଖାଇବନି ନା ସେ ମୁଁ ଗୁଜୁରାତି ଆଡ କରେନି କି ଚିନି ପକାଇନି ହଁ ହଁ ମ୍ୟାଡାମ ଗୁଜୁରାତି ଟେଷ୍ଟ ଭଲ ଲାଗିବ ଆଜ୍ଞା ଆଜ୍ଞା ମ୍ୟାଡାମ ଆପଣ ଯାହା କହିଲ ଠିକ କହିଲେ। ଗୁଜୁରାତି ଚିନି ଯଦି ଗ୍ରାଇଣ୍ଡିଙ୍ଗ କରି ଥୋଇଦିବ ତାହେଲେ ତାର ଛତୁଆ ଟା ଆଉ ଟେଷ୍ଟ ଲାଗିବ।
ତାହେଲେ ମୁଁ ଆପଣଙ୍କ ପ୍ରଣାଳୀରେ ଛତୁଆ ପ୍ରସ୍ତୁତ କରିବି ମୋ ଘରେ
ଆଜ୍ଞା।
ଙ୍କ ଛତୁଆ କିପରି ଲାଗିଲା? ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଜଣାଇବି। ଛତୁଆ ପ୍ରଣାଳୀ ଟା ମୁଁ ମନେ ରଖିଲି ଆପଣ ବି ଯେ ସେତେବେଳେ କରୁଛନ୍ତି ଆପଣଙ୍କ ପୁଅ ପାଇଁ ଅଲଗା ଗୋଟେ ଡବାରେ ରଖିକ ଆପଣ ଆପଣଙ୍କ ନିଜ ପାଇଁ ଗୁଜୁରାତି ଗୁଣ୍ଡ ଆଉ
ଆଜ୍ଞା।
ଚିନି ଆଡ କରିକି ଖାଇବେ କିପରି ଲାଗିଲା ମତେ ଜଣାଇବେ।
ମୁଁ ଆପଣଙ୍କୁ ଜଣେଇବି ଆଜ୍ଞା।
ଆଜ୍ଞା ମୁଁ ଆପଣଙ୍କୁ ଆପଣଙ୍କ ଛତୁଆ ପ୍ରଣାଳୀ ଟା ଜଣେଇବି। ଆପଣ ମଧ୍ୟ ମତେ ଜଣାଇବେ, ଆଜ୍ଞା ରଖୁଛି।
କି ମୁଁ ଜଣେଇବି ଆପଣଙ୍କୁ ଆଉ।
ଆଜ୍ଞା।
ଆଜ୍ଞା ହଁ ମ୍ୟାଡ଼ାାମ ରଖୁଚି।